ହାଲୋ ହାଲୋ ହଁ କଣ କରୁଛ? କଣ କରୁଚ?
ଏ ବସିଥିଲି
କାମ ସବୁ ସଇଲାଣି।
କଣ କହିଲ?
କାମ ସବୁ ସଇଲାଣି ରଜ ପାଇଁ
ନାଁଇଁ କାମ ସରିନି। ହଁ ଆମ୍
ଆଉ ଓହୋ
ଆମର ରଜ ହବନି ଏ ବର୍ଷ ନା।
ଓହୋ ମୁଁ କହିଲି ଏ ରଜ ସକେସେ କାମ କେତେବାଟ
କାମ ନାହିଁ ଏମିତି ଘର ଫର ଟିକେ ସଫା ପୋଛା ପୋଛି କରିଥିଲୁ। ପୋଛା ପୋଛି ସାରିକି ବସିଥିଲି ଆଉ କଣ କରୁଥିଲେ। ହାଲୋ
ଆମର ଚାରିଟି ପୁଅ ପାଇଁ
ଆମର ଅଣଷୁଧିଆ ହେଇଥିଲା ତ ସେଥିପାଇଁ ହବନି ଆଉ ଏ ବର୍ଷ ରଜ ପିଠା ଫିଠା କିଛି ହବ ନି। ହାଲୋ ହ୍ୟାଲୋ ହ୍ଯାଲୋ
ଚାହା ପାଣି ପିଇସାଇଲଣି?
ନାଁ ଚାହା ପିଉନି। ଚାହା ପିଏନି କ୍ଷୀର ପିଏ। ଏଇ ଟାଇମ ରେ କ୍ଷୀର କ୍ଷୀର ଟିକେ ପିଇବି ଆଉ ଆଉ ଟିକେ ପରେ ଚା ପିଅନ୍ତି ନା କଣ?
ହଁ ମୁଁ ଚାହା ପିଏ।
ହୁଁ ଆ କଣ ରଜ ପାଇଁ କଣ ପିଠା କରୁଛନ୍ତି?
ବର୍ତ୍ତାନୁ ଆଜି ତ ପୋଡ ପିଠା ହବ କାଲି ରାତି ପାଇଲେ ପୋଡା ହବନି ବୋଲି ଆଜି ପା ପୋଡା
ହଁ ହଁ
ହବ? କାଇଁ ପୋଡ଼ ପିଠା ହବ ଆଉ ଉ ବରା ହବ ପୁଳି ହବ
ହୁଁ
ଛନ୍ତି ନା?
କଣ କହିଲେ?
ଆଇଁଷ ଖାଆନ୍ତି ନା ଖାଆନ୍ତି ନି? ଆଇଁଷ ହୁଁ ହଁ
ଆଉ ବର୍ଷା ଫର୍ଷା ହେଇଛି? ବର୍ଷା ହେରିକା ହେଇଚି
ନାଇଁ ଆଜି ବର୍ଷ ନାହିଁ ଆମ ନାଇଁ ଆଡ଼େ ବିଲକୁଲ ଆଜି ବର୍ଷନାହିଁ।
ହଁ ଆମ ଆଡେ ଆଜି ପୁରା ଖରା କାଲି ବର୍ଷା ହେଇଥିଲା। ନାଇଁ ଏଗୁଠୁ ଗରମ ହଉଚ।
ହଁ ଗରମ ହଉଛି ଜୋରେ ନା ନା କୁଆଡେ ଆଉ ବୁଲିବୁ।
ବୁଲା ବୁଲି ନାହିଁ?
ନାହିଁ କୁଆଡେ ଝାଇ ବିି ପାରିବୁନି ଆଉ। ହୁଁ ହୁଁ ସବୁ ବନ୍ଦ ରଜରେ ଆମର।
ଆଉ
କୁଆଡେ ବୁଲିବାକୁ ଯିବେ ଆପଣ?
ହୁଁ ଯିବି ଅ କାଲି ତ ଯିବିନି ଲାଷ୍ଟ ରଜ ଦିନ ବାପା ଘରକୁ ଯିବି।
ଅଁ ହଁ
ହୁଁ ଲାଷ୍ଟ ଦିନକୁ ବାପା ଘରକୁ ଯିବୁ। ବୁଲାବୁଲି କରିବୁ ଆମ ଗାଁ ରେ ବି ଯାତ୍ରା ଅଛି ସିସ ଶୀତଳ ଷଷ୍ଠୀ ଯାତ୍ରା ଅଛି। ଆଉ ଦି ଦିନି ଗଲେ ବି ଶୀତଳ ଷଷ୍ଠୀ ଯାତ୍ରା।
ରହିବେ ଆଉ ନୁହଁ?
ହଁ ତାପରେ ବି କୋଡିଏ ତାରିଖ ଯାଏଁ ଭାବିଛି କୋଡିଏ ନା ବାଇଶି ଭିତରେ ଏ ରହିବି ତାପରେ ଆସିବି ତାପରେ ଝିଅର ସ୍କୁଲ ଶିକି ଯିବ।
ହୁଁ -ହୁଁ ସ୍କୁଲ ଖୋଲିଯିବ ରଜ ପରେ।
ପଳେଇ ଆସିଲି ଆଉ। ହଁ ଆଉ ଆଜି କଣ ଦି ଖାଇଥିଲେ, କଣ ଦିଇ ପରେ ଖାଇଥିଲେ?
କଣ କହିଲେ, ଦି ପହରେ ଡାଲି, ମସୁର ଡାଲି, କାଙ୍କଡ ଆଳୁ ଭଜା ବୋଇତାଳୁ ଭଜା ସାଲଡ୍
ଆମ୍ବ ଏଇସବୁ ଆଉ।
ଆଜ୍ଞା।
ହଁ -ହଁ
ଦେହ ଭଲ ନାଇଁ ଅଁ- କ ଯେମତି ଦେହଟା ଯେମତି ଭଲ ନଥାଶ୍ ଶୁଏନି ତମର ହେଦେ ଲାଗୁଛିିବ
ହଁ ଟିକେ ଏଇ ଗରମ୍ ଯ-ମାନେ ଏବେ ଜଷ୍ଟ୍ କାମ ସାରିକି ବସିଥିଲି ତ ଟିକେ ଧଇଁ ସଇଁ ଲାଗିଲା ଭଳିଆ ଗରମ ହୋଉଚି ନା ପ୍ରବଳ ସେଇଥିପାଇଁ ଏମିତିଆ ଶୁଭୁଥିବ କଥା ଆଉ
ହୁଁ ହଁ -ହଁ ଆଉ ଘରେ ସବୁ ଭଲ, ଘରେ ସବୁ ଭଲ?
ହଁ -ହଁ
ଆଉ ତାହେଲେ ତମେ ତାହେଲେ ରଜରେ ଯିବନି, କାଲି କିଛି ପିଠାପଣା ହବନି?
ନା ଆମର ହବ୍
ରଜରେ ଆଉ ତାହେଲେ କିଛି ପିଠା ନାହିଁ, କଣ ପାଇଁ?
ସେ ଆମର ଅଣଶୁଦ୍ଧିଆ ଏ ଯୋଉ ମୋ ଜଣେ କୁର୍ତାଶୁର ହେବେ ତାଙ୍କ ଡେଥ୍ ହେଇଯାଇଛି ତ, ମୁଁ କହିଲି ଖୁ ଖୁତାଶୁରଙ୍କ ଡେଥ୍ ହେଇଯାଇଛି ତ ସେଇଥିପାଇଁ ହବନି ଆଉ ଉଁ
କେତେ ମାସେ ହେଲାଣି କି, କେତେ ମାସେ?
ସେଇ ଦି ମାସେ ଅଢେଇ ମାସେ ହେଲା ଦି ମାସେ, ଅଢେଇ ମାସେ ହେଇଛି, ଅଢେଇ ମାସ୍ ସେ ଖଣ୍ଡେ ହେଇଗଲାଣି ଆଉ ଛଅ ମାସିଆ ନ ପୁରେଇଲେ ତ ହବନି ନା ଛଅ ମାସିଆ ପୁରେଇବେ ତାପରେ ଯାଇକି ଯାହାହବ, ଉଁ
ହଁ- ହଁ ଆଉ ତମେ ତ ଯାହା ଖାଲି ଆଇଁଷ କରିକି ଯାହା ଖାଇଦବ ଆଉ ଆଇଁଷ ଯାହା ଉପରେ କରିକି ଖାଇଦେବେ ଆଉ ରଜ ସକାଶେ ଆଉ।
ହଁ ଯାହା ଆଇଁଷ କରାହବ ଆଉ, ଆଉ
ଖାଇପାରିବେ ଆଜିଠୁ ବି
ହଁ ଆଜି ଆଉ ସେମିତି କିଛି କରିନାହାନ୍ତି।
ହଁ ଆଜି ଯା ପିଠା ପିଠା କରିକି ଖାଇଥାନ୍ତ। ହଁ ସୁବିଧା କରିଥିଲେ ହେଇଥାନ୍ତା ନା
ନା ନା ମୁଁ
ତମ ପୁଅ ଝିଅ
ନାଇଁ ନା ନାହିଁ।
କଣ ପାଇଁ?
କଣ ପାଇଁ ନୁହେଁ କି।
ହେଇଟା ପଚାରିଲି ପରା କଣ ପାଇଁ ନା ବାହାଘର କେତେ ମାସେ ହେଇଛି କି?
ସେଇଛି।
ଓହୋ।
ହୁଁ। ଆଉ କଣ ଆପଣଙ୍କର କଣ ପୁଅ ଝିଅ? ଆପଣଙ୍କର କଣ ପୁଅ ଝିଅ?
ଓହୋ ବୁଝିଲି ଆଉ।
କଣ କହିଲେ?
ହଁ ମୁଁ କହିଲି ତମଘରେ କେତେଜଣ ପାଖାପାଖି ମଣିଷ?
ମୋ ଘରେ ମୋ ଶାଶୁଘରେ ଚାର ଜଣ। ମୋ ଶାଶୁ ଶ୍ୱଶୁର ମୋ ହଜବେଣ୍ଡ ଆଉ ମୁଁ ଆଉ।
ହୁଁ ହ ଜବେଣ୍ଡ ତ ରହୁନାହାନ୍ତି ବାହାରେ ରହୁଛନ୍ତି।
ହୁଁ।
ହୁଁ।
ମୁଁ କହିଲି ନହଲେ ଆସ ଆମଆଡ଼େ ରଜ ସେଲିବ୍ରେସନ କରିବା।
ହଁ ହଁଁ ହଁ। କାହା ସହିତ ଯିବୁ ସେ ତ ନାହାନ୍ତି ବାହାରେ ସିଏ ତ ବାହାରେ ରହିଲେ ଆଉ ମୁଁ କୁଆଡେ ଯାଇପାରିବି।
ସେ ଆସ୍ ଥିଲେ ଯୁଆଡେ ଯାଇଥାନ୍ତୁ ତ ସିଏ ବି ତ କଣ କହିଲେ?
ନିଜେ ଆସନ୍ତୁ?
ହେ ହେ ହେ। ହଁ ହଁ ହଁ ଯିବା ଆଉ। ଆ ଆପଣଙ୍କର କଣ ପୁଅ ଝିଅ? ହଁ ପିଠା ପଠେଇଦେବେ।
କଣ? ମୁଁ କହିଲି ପିଠା ପଠେଇଦେବେ ଆଉ ଆମର ତ ହବନି ଆ।
ମୋ ଝିଅ ଟେ ଦୁଷ୍ଟ ହଁ ହଉ ଦେବି। ବାହାଘରୁକୁ। ନଅ ଦଶ ବର୍ଷ ହେଇଗଲାଣି।
ଅହ।
ବାହାଘରୁକୁ ନଅ ଦଶ ବର୍ଷ ହେଇଗଲାଣି ଗୋ ଗୋଟେ ଝିଅ ଆଉ ଦିଅର ଜଣେ ଏବେ ବାହା ହେଇଛନ୍ତି ତେ ତାର ଗୋଟେ ପୁଅଟେ ହେଇଚି।
ହୁଁ ହୁଁ।
ବର୍ଷକର ମାତ୍ର ବର୍ଷକର ମାତ୍ର ଭାରି ଦୁଷ୍ଟ ହଉଛି।
ହୁଁ ହୁଁ ହଁ ହଁ। ଏ ଚଟାଛୁଆ ବର୍ଷକର ଛୁଆ ପା ବହୁ ଦୁଷ୍ଟ ହେବେ ଆଉ।
ହଁ ପରା ଏ ଭାରି ନଖରାମି କରିକି କିଲି ବିଲି। କରୁଛେ କାମ ଆଜି ଏତେ କାମ କହିବା କଥା ନୁହଁ ରଜ ଶକାସେ ସେ ଆଜି ଜମା ଶୋ ଶୋଉନି ହିଁ ଦିଇପହରେ। ଦିଇପହରେ ଆଜିଏହି ଜମା ଶୋଉନି। ତା କାମ କରିବୁ ନା ଘର କାମ କରିବୁ ତ ରଜ ପାଇଁ କିଣା କିିଣି ଆଉ ତାହେଲେ ତମର କିଛି କରିନ।
ନା ନା ଆଉ କିଛି ତ ହବନି ପିନ୍ଧିବୁନି ବି ନୂଆ କିଛି ପିନ୍ଧିବୁନି ତ କାଇଁ କିଣିବୁ।
ହଁ ନାଇଁ ସେଲିବ୍ରେଟ୍ ମାନେ ଯେ ନଷ୍ଟ ହେଇଯାଆନ୍ତି ତାଙ୍କ ଘରେ ପୁରା ବର୍ଷକ ଯାଏଁପୁରା କୌଣସି ପୁଣ୍ୟ ପର୍ବ ପାଳନ କରାଯାଏନି।
କରିବେ ତାହେଲେ ବର୍ଷକ ପର୍ଯ୍ୟନ୍ତ ତ କିଛି ହବନି ଆଉ ଯଦି ଛଅ ଏଠି ଛଅ ଛଅ ମାସ ସେ ଯଦି ପୁରେଇ ଦେବେ ତାହେଲେ ଛଅ ମାସ ପରେ ଯାହା କରିପାରିବ ଆଉ।
ହଁ ଛଅ ମାସ ପରେ ହେଲା ବେଳକୁ ତ ତ ମୁ ତାକୁ ତିନି ମାସ ଅଢେଇ ମାସ ହେଇଚି।
ହଁ।
ହଁ ହଁ ଅଢେଇ ମାସେ ତିନି ମାସେ ଅ଼ଢେଈ ମାସ ହେଲା ଆହୁରି ପୁରା ସାଢ଼େ ଚାରି ମାସେ କି ତାଙ୍କର ପୁଣି କେତେ ଉ ଛଅ ମାସରେ ଯଦି କରିବ ବି ତମର ତିଥିବାର ଦେଖିବାକୁ ପଡିବ। କେବେ ସେ ହେବେ ହେଇପାରିବ।
ହଁ।
ଖୁତାସୁର ତମର ଜାଣିକି ସେ ନା? ଓ ଖୁତାସୁର ହେଲେ ବାରନ୍ତି ନା?
ହଁ ନିଜର ଯେହେତୁ ବାରିବୁ ତ ଯାହେଲେ। ଯାହାହେଲେ ଶଶୁରଙ୍କ ନିଜ ଭାଇ ତ ବାରିବୁ।
ହୁଁ ହୁଁ ହଁ ହଁ। ଆଉ ଆଉ କଣ?
ହଉ ରଖୁଚି ତାହେଲେ ଆଉ।
ହଁ ହଉ।
ହଉ।